ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
କଣ କରୁଚନ୍ତି?
ବସିଥିଲି ଆପଣ?
ବସିଛି ଖାଇଥିଲେ କଣ?
ଖାଇଥିଲି ଭାତ, ଡ଼ାଲି, ଭଜା, ପାମ୍ପଡ଼।
ଆଁ ଆଚ୍ଛା ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମାମା ଟିଭି ଦେଖୁଛନ୍ତି ମା ଶୋଇଛନ୍ତି ବାବା ଫୋନ୍ ଦେଖୁଛନ୍ତି।
ହୁଁ।
ଆପଣ କଣ କରୁଛନ୍ତି ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବହୁତ୍ ଭଲ ଅଛି।
ଓ ହୋ ଖାଇଥିଲେ କି।
ନାଇଁ ଖାଇନି ଖାଇବି ଆଉ।
ଓ ହୋ। ଆଉ ଆ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଆପଣଙ୍କ ଦେହ କେମିତି ଅଛି?
ହଁ ଭଲ ଅଛି।
ହୁଁ।
ଆଉ ଆଉ ତମ ମା କଣ କରୁଛନ୍ତି?
ମାନେ ମୋର ଜେଜେ ମା ତ?
ହଁ ହଁ ତମ ଜେଜେ ମା।
ମୋ ଜେଜେ ମା ଶୋଇଚନ୍ତି ଏବେ।
ଆଚ୍ଛା। ଆଉ ତମ ଭାଇଙ୍କ କଣ ଖବର?
ଆମ ଭାଇ ଭୁବନେଶ୍ଵରରେ ତାଙ୍କର ମସ୍ତ୍ ସେ ଅଫିସ୍ ରୁ ଆସି ଶୋଇଛନ୍ତି।
ଆଚ୍ଛା ଆଚ୍ଛା। ଘରକୁ କେବେ ଆସୁଛନ୍ତି?
ଆସିବେ ମେ ବି ଆସିବେ ଛଅ ସାତ ଲୋକ
ଆଚ୍ଛା ଆଚ୍ଛା। ଆଉ ତମ ପଢ଼ାପଢ଼ି ସରିଗଲାଣି?
ନାଁ ଏଇ ଜଷ୍ଟ୍ ଆଡ଼ମିସନ୍ କରିଛି। ଖାଲି କଲେଜ ଯିବା ବାକି ଅଛି ଆଉ।
ଆଚ୍ଛା ଆଛା ଆଉ କଅଁ ଖବର ତମ ସାଙ୍ଗମାନେନ କେମିତି କଅଁ ଅଛନ୍ତି?
ହଁ ସାଙ୍ଗମାନେ ବହୁତ ଭଲ ଅଛନ୍ତି ସାଙ୍ଗମାନେ ବି କଲେଜରେ ଆଡମିସନ କରିଚନ୍ତି। ସେ ପଢିବେ ଆଉ କଣ?
ଆଚ୍ଛା। ଆଉ ତମ ଯୋଉ ତମ ବେଷ୍ଟ ଫ୍ରେଣ୍ଡ ଜଣେ ତାଙ୍କ ଖବର କଅଁ?
ଓ ସେ ଟୋଗ ସହିତ ମସ୍ତ ସେ ଅଛନ୍ତି।
ଆଚ୍ଛା ଆଚ୍ଛା। ଆଉ କଅଁ ଖବର?
ଭଲ ଅଛି ଆଉ ତମ ଘରେ ଏବେ କଅଁ କରୁଚନ୍ତି ସମସ୍ତେ?
ଘରେ ସମସ୍ତେ ବସିଛନ୍ତି ଆ ମା ରଷେଇ ସେଇ କରୁଚନ୍ତି ସାନ ଭଉଣୀ କଅଁ କରୁଛ ଫୋନ ଦେଖୁଚି ଆଉ।
ଅହ। ଆଉ ତମ ଘରେ କିଏ କିଏ ଅଛିନ୍ତି?
ଆମ ଘରେ ମୋ ମା ଅଛନ୍ତି ବୁଢୀ ମା ଅଛନ୍ତି ଭଉଣୀ ଅଛି ଦାଦା ଅଛନ୍ତି ଖୁଡି ଅଛନ୍ତି। ସାନ ଭାଇ ଅଛି। ଦାଦାଙ୍କର ଗୋଟେ ପୁଅ ଅଛି, ଜେଜେ ଅଛନ୍ତି, ତ ମୁୁ ଅଛି ଆଉ।
ହଉ ତମ ସାନ ଭାଇ ର ଏବେ କୋଉ କ୍ଲାସ ଅଛି?
ସନା ଭାଇର ଏଇଟା ପ୍ଲସ୍ ଟୁ ସେକେଣ୍ଡ ୟର୍ ହେଲା।
ହଁ ହୋଉ କୋଉ ଷ୍ଟ୍ରିମ୍?
ତାଙ୍କର ରେ କହୁଛି ଟିକେ ରୁହନ୍ତୁ ହେଲା ହ୍ୟାଲୋ।
ଆଜ୍ଞା।
ଶୁଭୁଛିି?
ଆଜ୍ଞା।
ଆଁ ହଁ। ହ।
ଆଜ୍ଞା।
କୁହନ୍ତୁ ଆଉ କଅଁ କହୁଚନ୍ତି?
ଆପଣ କୁଅନ୍ତୁ?
ଆରେ ଆପଣଙ୍କ କଥା କୁହନ୍ତୁ ଆପଣଙ୍କ କଥା ଶୁଣିବାକୁ ଭାରି ଭଲ ଲାଗୁଚି ଆମକୁ। କିଛି ଗୋଟେ ଆଉ ତମ ଘରେ ତମା ତମ ଗା ତମ ଗାଈ ଆ ଆଉ ତମ କୁକୁର ଏମାନଙ୍କ ବିଷ ଟେରି ବିଚ୍
ଆମ ଗାଈ ଆମ ଆମର ଗ୍ ଚାରିଟା ଗାଈ ଅଛନ୍ତି। ଜଣଙ୍କ ନାଁ ହୋଉଛି କ୍ୟାଟ୍ରିନା ଜଣଙ୍କ ନା ହୋଇଛି କାଜଲ୍ ଆଉ ଜଣେଙ୍କ ନା ଟୁଇଁଙ୍କିଲ୍ ଆଉ ଜଣଙ୍କ ନା ସାକୀ।
ଆଚ୍ଛା।
ଆଉ ସେ ଏଇନେ ଖାଇବନ୍ତି ଶୋଇଚନ୍ତି ଏବେ।
ହଁ ହଁ କେମିତି ଶୋଇଲେ?
ଶୋଇଚନ୍ତି ଆଉ।
ଆଁ ହାଁ।
ଆମର ଗୋଟେ କୁକୁର ବି ଅଛି ତା ନା ହେଲା ରୋମି।
ଆଚ୍ଛା ଆଉ କିଏ ଅଛନ୍ତି?
ଆଉ ମୋର ବଡ଼ ବାବା ଅଛନ୍ତି ବଡ଼ ମାମା ଅଛନ୍ତି ତାଙ୍କର ଦି ଜଣ ପୁଅ ବି ଅଛନ୍ତି।
ଆଚ୍ଛା। ସେମାନେ କୋଉଠି ରହୁଚନ୍ତି?
ମୋର ବଡ଼ ବାବା ଯିଏ ସିଏ ଏବେ ମହା ରାଷ୍ଟ୍ରରେ ଅଛନ୍ତି। ତାଙ୍କ ପାଖେରେ ତାଙ୍କ ମାନେ ମୋ ବଡ଼ ମାମା ଆଉ ଅ ତାଙ୍କ ସାନ ପୁଅ ବି ଅଛନ୍ତି, ବଡ଼ ପୁଅ ଏବେ ଭୁବନେଶ୍ୱରରେ ଜବ୍ କରୁଚନ୍ତି।
ଆଚ୍ଛା ଆଚ୍ଛା। ଆଉ ତମ ହଁ ଆଉ ମାମୁଁ ଘରେ କିଏ କିଏ ଅଛନ୍ତି?
ମାମୁଁ ଘରେ ମାମୁଁ ଅଛନ୍ତି, ମାଇଁ ଅଛନ୍ତି। ଅଜା ଅଚ୍ ଅଜାଙ୍କର ଡେଥ୍ ହେଇଗଲା ଏବେ ହିଁ ରିସେଣ୍ଟଲି ମାସେ ଖଣ୍ଡେ ତଳେ। ଆଉ ଆଈ ଅଛନ୍ତି ଆଉ ମାମୁଁଙ୍କର ଏବେ ଗୋଟେ କୁନି ଝିଅ ବି ହେଇଛି ସିଏ ବି ଅଛି ଆଉ ଆଉ ଭାଇ ମାନେ ସବୁ ଅଛନ୍ତି ବଡ଼ ବଡ଼ ଭାଇ ମାନେ ଏବେ ଜଣେ ଭାଇଙ୍କର ବାହାଘର ବି ହେଇଥିଲା ମୁଁ ରିସେପ୍ସନ୍ କୁ ଯାଇଥିଲି।
ଆଚ୍ଛା ଭୋଜି ଭୋଜିରେ କଣ ସବୁ ଖାଇଲ?
ହେଇଥିଲା ଆଁ ଭାତ, ଡାଲି ଆଉ ଗୁପଚୁପ୍ ହେଇଥିଲା, ଆଇସ୍କ୍ରିମ୍ ହେଇଥିଲା, ଚିକେନ୍ ହେଇଥିଲା। ମାଛ ଘାଣ୍ଟ ହେଇଥିଲା, ଆଉ ପାମ୍ପଡ଼ ହେଇଥିଲା। କ୍ଷୀରି, ଖଟା ହେଇଥିଲା ସବୁ ହେଇଥିଲା ଆଉ।
କିଏ କିଏ ଯାଇଥିଲ ସବୁ?
ମାମା, ମୁଁ, ମୋ ବେଷ୍ଟ୍ ଫ୍ରେଣ୍ଡ୍ ଯିଏ ସିଏ। ବାବା, ଭାଇର ଡିୟୁଟି ଥିଲା ତ ସେ ଆସିି ପାରିଲାନି।
ଆଚ୍ଛା ଆଚ୍ଛା। ଆଉ ତମ ଭାଉଜଙ୍କୁ ନେଇକି ଗଲନି?
ଭାଉଜ ତାଙ୍କ ଡ୍ୟୁଟିରେ ବିଜି ଥିଲେ।
ଆଚ୍ଛା। ତମେ ତ ତାଙ୍କୁ ପଚାରି ବି ନଥିବ ମତେ ଯୋଉ ଯାଏଁ ଲାଗୁଚି।
ହଁ ସେଇଟା ତ ଠିକ୍ କଥା ବିକଜ୍ ସେ ମ୍ୟାରେଜ୍ କରି ନାହାନ୍ତି ନା?
ଓ ହୋ।
ମ୍ୟାରେଜ୍ କଲା ପରେ ଭାଇ ସହିତ ମିଶିକି ଯିବେ। ହଁ ସେଥିପାଇଁ କି ମୁଁ ଡାକ ନଥିଲି। ମାମା ମାମା ପୁଣି ପଛରେ ମାମୁଁ ହରକୁ ପଚାରିବେ ନା କି ଏ କିଏ କିଏ ଥୋଇ ନା ବାହାଘର ପୂର୍ବରୁ କହିବୁ କି ଇଏ ଭାଉଜ ବୋଲି?
କହି ଦବ କଣ ଅଛି ସେଥିରେ?
ବାହାଘର ପରେ ଭାଇ ପୁରା ନୂଆ ବିବାହିତ ସ୍ତ୍ରୀଙ୍କୁ ନେଇକି ସାଙ୍ଗେରେ ଯିବେ ମାମୁଁ ଘର ଆଉ।
ଆଉ ଭାଇଙ୍କର ବାହାଘର କେବେ ହୋଉଛି ପା?
ଭାଇଙ୍କର ବାହାଘର? ଭାଇଙ୍କୁ ଏବେ ଆଠେଇସି ହେଲ୍ ଯୋଉ ବାଇଶି ହେଲା ତ ସେ ଆଠେଇଶି ବେଳକୁ ମ ଏଇ ବାହାଘର ହେବେ।
ଆଚ୍ଛା ଆଚ୍ଛା ଛଅ ବର୍ଷ ପରେ।
ହଁ।
ସେତେବେଳେ ଯାଏ ଯଦି ଭାଉଜ ବୁଢୀ ହେଇଯାଇଥିବ?
ନାଁ, ଭାଉଜ ବି ତାଙ୍କ ଏଜ ର ନା ତ ଅଠେଇଶ ଅଠେଇଶ ବାହାଘର କରିଦେବେ ଆଉ।
ଉଁ ବୁଢା ବୁଢା ଵୟସରେ କଣ ବାହା ହେବା କୁ ଭଲ ଲାଗେ?
ସେଇଠି ଯଦି ବୁଢା ବୟସ ତାହେଲେ, ଷାଠିଏ ବର୍ଷ ଟା କଣ ଅଠର ବର୍ଷ କି କଥା?
ଆଉ କଣ?
ଆମର ଅଠେଇଶ ବର୍ଷରେ ପୁରା ଫିକ୍ସ ହେଇଛି, ଅଠେଇଶ ବର୍ଷରେ ବାହାଘର ହେବ। ଭୋଜି ଖାଇବୁ ଆଉ ଆମେ।
ଆଚ୍ଛା।
ମୁଁ ଆକ୍ଚୁଆଲି ମାମାଙ୍କୁ ପଚାରୁଥିଲି କି ମାମା ଭାଇର ବାହାଘର କେବେ କରିବା? ସେ କହୁଥିଲେ କି? ଏ ତ ତାକୁ ବାଇଶି ଅଛି, ତ ତାକୁ ଅଠେଇଶି ହଉ ସେବେ ହିଁ ବାହାଘର।
ଆଛା ଆଛା ମାମା କହୁଥିଲେ?
ଆଜ୍ଞା।
ଆ ଆଉ ଜାଣିଛ ଗୋଟେ କଥା ମ ଏଇଠି ଆ ମାନେ ମୋ ଶଶୁରଙ୍କ ଘରୁ ହେଲା।
ହୁଁ
ଆଉ ଡେଲି କ୍ଷୀର ଆସେ ଆଉ ମୋ ଶଶୁର ଆଣୀ ମତେ କ୍ଷୀର ଦେଇଦେଇ ଗଲେ ଆଉ କହିଲେ କି ମ
ତୋର ଲୟାଲ।
ଆଉ ନହେଲେ କଣ, ଆଉ ମୋ ଶାଶୁ ଯିଏ ସେ ଫୋନ୍ କରିଥିଲେ ମତେ କହିଲେ। ଆଉ ଫାଲୁଦା ଅଛି ନବ ଆ ଆ ମୁ କହିଲି କାଇଁ କରିଛ ନା କଣ, ସେ କହିଲ ନାଇଁ ମତେ ଆସେନି ତମେ ନେଇଯାଅ କରି ଖାଇଦେବା ଆଉ ଗୋଟେ ମୁଦା ଫାଲୁଦା ପଠେଇଛନ୍ତି। ତମେ ଯିବ ଆମ ଘରକୁ ଫାଲୁଦା କାଲି ରୋଷେଇ କରିକି ଖାଇଦେଇ ଆସିବ।
ଠିକ୍ ଅଛି, କେତେବେଳକୁ ମୋତେ ଟିକେ ଆଡ୍ରେସ୍ ଟା ପଠେଇଦେବେ, ତାପରେ ମୋତେ ଟିକେ ଫୋନ୍ କରିଦେବେ ମୁଁ ଆସିଥିବି ଖାଇବା ପାଇଁ।
ହଁ, ହଁ, ତମକୁ ଭଲ ଲାଗେ ଫାଲୁଦା
ହଁ, ବହୁତ୍ ଭଲ ଲାଗେ।
ଛାଡ, ମୁଁ ତମକୁ କାଲି ଫୋନ କରିବି। ନ ତମେ ଯିବ ଖାଇଦେଇ ଆସିବ।
ଠିକ୍ ଅଛି, ଫାଲୁଦା ଟା କିଏ ଶଶୁର ନେଇକି ଦେଇଥିଲେ ଆପଣଙ୍କୁ।
ଆଜ୍ଞା
କେଵେ କୋଉ ଦିନ?
ଆଜି ସନ୍ଧ୍ୟାବେଳେ।
ୱାହ୍ ଏମିତି ଶ୍ୱଶୁର।
ଶାଶୁ ମୋର କହିଲେ ଆଉ ଶଶୁର ଆଣି ଦେଇ
ୱାହ ସାବାସ।
ଆଉ କଣ
ହ ଶଶୁର ଫାଲୁଆ ନେଇକି ଦଉଛନ୍ତି ଆଉ ମୁଁ କଣ କହିବି।
ଡେଲି କ୍ଷୀର ବି ନେଇକି ଆସନ୍ତି।
ଅତି ବହୁତ ସୁସ୍ଥ ସବଳ ରହିବା ପାଇଁ।
ହଁ
ଯାହବି ଚିନ୍ତା ରହିବ ନା।
ଆଉ ନହଲେ କଣ। ଏଇ ଷ୍ଟ୍ରଙ୍ଗ ହେଲେ ସିନା ପୁଣି ଆଗକୁ ଶଶୁ ଶଶୁରର କରିବି‌।
ହଁ। ଫ୍ୟୁଚର ପ୍ଲାନ୍ ଆଉ?
ଆଉ ନହେଲେ କଣ ଫ୍ୟୁଚର ପ୍ଲାନ୍ ଏବେଠୁ କରିବାକୁ ପଡିବ ନା ଯାହା ବିି ହେଲେ ଆଉ କଣ ଖବର ତମର ସବୁ?
ଖବର ବହୁତ ଭଲ ଅଛି ଦେହ ଫ ଠିକ ଠାକ ଅଛି, ମୁଁ ପୁରା ବଢିଆ ସେ ଅଛି। ମୁଁ ପୁରା ବଢିଆସେ ଅଛି, ଆପଣଙ୍କ ଖବର କୁହନ୍ତୁ?
ମୋ ଖବର ବି ବହୁତ ଭଲ ଅଛି। ହଉ ମୁଁ ରଖୁଛି ତମକୁ ଆଉ ଦଶ ପନ୍ଦର ମିନିଟ ପରେ ଫୋନ୍ କରିବି ଆଉ।
ଆଜ୍ଞା ନିହାତି।